ହ୍ୟାଲୋ।
ହ୍ୟାଲୋ।
ଭଏସ ଆସୁଛି।
ଆଜ୍ଞା ଆସୁଛି ଆପଣଙ୍କୁ ଆସିୁଛି ମୋ ଭୟସ।
ଆଜ୍ଞା କଣ କରୁଥିଲେ?
ବସିଛି ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇଠି ଖାଇକି ଶୋଇବାକୁ ଯାଉଛି।
ଉଁ ଖାଇଥିଲେ କଣ?
ରୁଟି ଭଜା ଆଉ ଆପଣ କଣ ଖାଇଥିଲେ?
ନାଇଁ ଖାଇନି ଆଉ ଟିକେ ଗଲେ ଖାଇବି ଆଉ।
ହୁଁ ଶଉଛ କେତେ ଟା ବେଳେ?
ଶୋଉଛି ସେଇ ସାଢେ ଦଶଟା ଏଗାରଟା ଆଉ। ଆପଣ।
ମୁଁ ଏଇ ସେଇ ଯିବି ଆଉ ଅଧଘଣ୍ଟା ଘଣ୍ଟା ପରେ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ସବୁ ବୋଉ ନାହିଁ ବୋଉ ଯାଇଛି ମାମୁ ଘର କୁ। ଆମେ ମୁଁ ଭଉଣୀ ଅଛନ୍ତି ଘରେ।
ଆଛା।
ଆଉ ରୋଷେଇ କରିଥିଲ।
ହଁ ରୋଷେଇ ସରିଗଲାଣିଁ।
ହଁ ତି ଆଉ କଣ କରୁଛନ୍ତି?
ନାଇଁ ନାଇଁ ଘରେ ବୋଉ କରୁଛନ୍ତି।
ଆପଣ ଏବେ ପଢୁଛନ୍ତି।
ନାଇଁ ପଢା ସରିଗଲାଣି। ଆପାଙ୍କ ପଢା ସରିଲାଣି।
ହୁଁ ସରିଯାଇଛି ପ୍ଲସ ଟୁ ସାରିକି ଘରେ ଅଛି।
ଆଛା।
ହଁ ଆପଣ ଜବ୍ କରୁଛନ୍ତି।
ନାଇଁ ନାଇଁ କିଛି ଜବ କରୁନି ଆପଣ କଣ କରୁଛନ୍ତି?
ମୁଁ ମେହେନ୍ଦୀ କାମ କରୁଛି ମାନେ ମେହେନ୍ଦୀ ନଗେଇବା ଭଲ ଲାଗେ ତ।
ଆଛା ହଁ ଆମକୁ ବି କେବେ ଟିକେ ଲଗେଇ ଦିଅନ୍ତୁ।
ଡାକିବ ଯଦି ଯ ଯିବି।
ହଁ ନାଇଁ ନାଇଁ ମତେ ବି ମେହେନ୍ଦୀ ଲଗେଇ ଆସେ ମୁଁ ବି ଲଗାଏ ପ୍ରାୟ।
ହୁଁ ଏାରେ ନଗାଏ ଯାଏ ବେଶି।
ଆଚ୍ଛା। ଆଉ କଣ? ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆପଣଙ୍କ ଘରେ ସବୁ ଭଲ ଅଛନ୍ତୀ।
ହଁ ସବୁ ଭଲ ଅଛନ୍ତି।
ହଉ। ଖାଇଥିଲେ କଣ ଖରାବେଳେ? ସନ୍ଧ୍ୟାରେ କଣ ଖାଇଥିଲେ?
ସନ୍ଧ୍ୟାରେ ଖାଇଥିଲି ବରା ଟିକେ ଖାଇଥିଲି ଆଉ।
ବର୍ଷା ହଉଛି।
ହଁ ହଁ ବର୍ଷା ହୋଉଚି।
ବର୍ଷା ଦିନରେ ନେଟୱାର୍କ ପୁରା ଡାଉନ ରହୁଛି।
ହଁ ହଁ! ବର୍ଷା ଦିନେ ଟିକେ ନେଟୱାର୍କ ଇସୁ ରହିବ ଆଉ।
ଆଉ ଘରେ କିଏ କିଏ ଅଛନ୍ତି?
ଘରେ ବାପା, ବୋଉ, ଜେଜ, ଜେଜେମା ଆଉ ମୋ ଖୁଡି, ମୋ ଦାଦା, ମୋ ଭଉଣୀ, ଭାଇ ଆମର ପୁରା ବଡ ଫ୍ୟାମିଲି ଅଛି।
ବଢିଆ।
ହଁ ଆ କା
ଆଉ ସମସ୍ତେ କେମିତି କଁ ଅଛନ୍ତି କଁ କରୁଛ ମୁଁ କହିଲି କଁ କରୁଚନ୍ତି ଆପଣ ଘରେ ସମସ୍ତେ କଁ କରୁଚନ୍ତି?
ଘରେ ହ ବଡ ଭଉଣୀ ଅଛନ୍ତି। ତାଙ୍କ ଝିଅ ଦିଟା ବଦମାସୀ କରୁଚନ୍ ଖେଳିଅଛନ୍ତି ଆଉ ମୁଁ ମୁଁ ତ ଏଇଠି ଅଛି ଘରେ।
ଆଛା ଆଚ୍ଛା।
ଆଉ ରୋଷେଇ କରିବା ଜାଣିଚ?
ହଁ ହଁ ରୋଷେଇ ଜାଣିଚି। ଆଉ ତମେ ଆବା ରୋଷେଇ।
ହଁ ମତେ ଆସେ।
କଣ କଣ ସବୁ ଶିଖିଚନ୍ତି?
ଏଇ ରୁଟି, ଭଜା, ଭାତ, ଡାଲି। ତରକାରୀ ଏଇ ସବୁ ଆଉ।
ହୁଁ!
ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ। ହ
ମତେ ଖାଇବାକୁ ପ୍ରାଏ। ମାନେ ବିରିୟାନୀ ଛଡା ଆଉ କିଛି ଭଲ ଲାଗେନି ଏମିତି ନର୍ମାଲି ଚାଁ ଘରେ ରୋଷେଇ ବସେ ଭାତ ଡାଲି।
ଭଲ ନାଇଁ।
ହଁ ସେଇଟା ତ ସମସ୍ତଙ୍କୁ ଭଲ ଲାଗେ। ହୁଁ ହୁଁ ନମସ୍ତେ ତାଙ୍କୁ ଉଁ ପ୍ରାଏ ଭଲ ଲାଗେ।
ବିରିୟାନୀ, ମୋମୋ ସବୁକୁ ପ୍ରାୟେ ସବୁକୁ ପସନ୍ଦ।
ହଁ! ହଁ କ?
ଆଉ ବୁଲିବାକୁ କୁଆଡେ ଯାଇନାହାନ୍ତି।
ନା ହଁ ଯାଇଥିଲି ଆମ ଏଇଟି ଯାତ୍ରା ହଉଚି ତ ଯାଇଥିଲୁ ବୁଲିବାକୁ ଆଉ।
ଏଯେ ଇଏ ଯାତ୍ରା।
ଜ୍ୟେଷ୍ଠ ପୁନେଇଁ ଯାତ୍ରା।
ଜ୍ୟେଷ୍ଠ ପୁନେଇଁ ଯାତ୍ରା ନିର୍ମାଲରେ ହଉଚି ନା।
ହଁ! ଆଉ ତମେ ଯାଇନ ବୁଲିବାକୁ। ହ୍ୟାଲୋ।
ହଁ କୁହନ୍ତୁ।
ଉମ୍ ମୁଁ କଇଲି ତମେ ଯାଇନ ବୁଲିବାକୁ?
ଅ ନାଇଁ ମୋର ମାମୁଁ ଘର ଆସି ଏଇଠି ହୁଁ। ଆ ବୋଉ କହୁଥିଲା ବୁଲିବାକୁ ଯିବୁ ମୋ ଦେହ ଭଲ ନାଇଁ ସିଜିନ୍ ଚେଞ୍ଜ ହଉଚି ନା? ଦେହ ଖରାପ ହେଇଯାଇଚି ମୁଁ ପଳେଇ ଆସଥିଲି ଘରକୁ।
ଆଚ୍ଛା ଆଚ୍ଛା ଉଁ ମାନେ ବିଲକୁଲ୍ ଯାଏ ନା? ଅ ନା ଯାଇକି ଆସିଚ।
ନାଇଁ ନାଇଁ ଯାଇନୁ ଏ ବର୍ଷ ତ ଯାଇନୁ ଏ ବର୍ଷ ସବୁ ଟୁ ବଡ କରିଚି ନା।
ହଁ ନାଇ ବଡ କଁ ଝୁଲଣା ଏସବୁ ଅଧିକ ଆସଚି। ହୁଁ ତାପରେ ଦୋକାନ ସବୁ ପ୍ରାୟେ ବହୁତ୍ ମତେ ମୁଁ ଯାହା ଜାଣିବାରେ ବହୁତ୍ କମ ଆସିଚି। ଦୋକାନ ଗୁରାକ ଆମ୍ ଝୁଲଣା ପ୍ରାୟ ସବୁ ଭଲ ଭଲ ଆସଚି ତାପରେ ଜଲପରି ସୋ ଯୋଉ ହୁଏ ସିଏ ଆସଚି ହଁ।
କଉଥିଲା ଜିବୁତ ଚାଲ୍ ମୁଁ ଅଛି ଏଇଠି ଘରେ ମାମୁଁ ଘରେ ଅଛନ୍ତି ନା ସେ ଯିବ ମୁଁ କଇଲି ବର୍ଷା ହଉଚି ମତେ ମନ ହେଲାନି ମୁଁ ଆଉ ପଳେଇ ଆସିଲି ଘରକୁ
ଆଚ୍ଛା ଆଚ୍ଛା। ଆଁ ସେ ଝୁଲଣା ପ୍ରାୟ ବହୁତ୍ ଭଲ ଭଲ ଆସଚି ଆଉ ଉମ୍ ଏଥର ମାନେ ଖାଇବା ପିଇବା ଦୋକାନ ବି ଏତେ ଅଧିକ ଆସିନି ପ୍ରାୟେ ଦି ତିନଟା ଆସଚି ହେଲେ ଦୋକାନ ସବୁ କମ ଆସଚି ହେଲେ ଝୁଲଣା ଅଁ ତାପରେ ଗୋଟେ ସାଇଡ୍ ସିଏ ଦି ପଟ ସାଇଡ ହଉଥିଲା ନା ଦୋକାନ ସବୁ ବସୁଥିଲା।
ଚାରିପଟ ପଡଚି।
ହଁ।
ଆପଣ ଯାଇଥିଲେ?
ହଁ ମୁଁ ଯାଇଥିଲି କାଲି ଯାଇଥିଲି। ଆଣିଲି ତ କିଛି ନାହିଁ ହେଲେ ଖାଇକି ଆସିଲି ମତେ ଟିକେ ଖାଇବାକୁ ଭଲ ଲାଗେ।
ମତେ ସପିଙ୍ଗ୍ ବହୁତ୍ ଭଲ ନାଗେ ସବୁ କିଣିବା।
କିଣିବାକୁ କିଣିଆରେ କଣ ଅଛି? ଚି ଆ ସେ ମାନେ କିଣିବା ଜିନିଷ ଗୁରାକ ଏତେ ଭଲ ନଥ୍ ଲା ତ ପସନ୍ଦ ବି ଆସିଲାନି ମତେ। ଖାଇବା ଗୁରା ପସନ୍ଦ ଆସିଲା ଖାଇ ଖାଇକି
ବା ଭଲ ଲାଗେ ପିନ୍ଧିବା ଭଲ ଲାଗେ ନା।
ହାଁ।
ହୁଁ ମୁଁ ସବୁ ମାନେ ଏ ହୁଁ। କପଡା ଏସବୁ ମୁଁ ଖାଲି ରଖିବା ଭଲ ନାଗେ ପିନ୍ଧିବାକୁ ଭଲ ଲାଗେନା। କାନର
ରଖି ରଖି ରଖି ସେ ଡିଜାଇନ୍ ଗୁରାକ ପୁ ରୁଣା ହେଇଯାଉଛି ତ ତାଠୁ ବେଟର ଭଲ ହବ କି ଆମେ ଯେତେବେ ଯୋଉଟା ଦରକାର ସେଟା ସାଙ୍ଗେ ସାଙ୍ଗେ ନେଆସିବୁ। ରଖିଦବୁ ସଇଲା।
ମୁଁ ତ ସେତେ ଦରକାର ରଖୁଚି ନ ବି ଦରକାର ମୁଁ ରଖୁଚି ବୋଉ ବହୁତ୍ ପାଟି କରୁଚି କଉଚି କାଇଁକି ରଖୁଚୁ ବେଫାଲତୁରେ?
ହୁଁ। ୟା ହଉ କୁ
ଆଉ ଖାଇବେ କି ଏବେ?
ହଁ ଖାଇବି ଆଉ ଟିକେ ଗଲେ ଖାଇବି।
ହୁଁ ସାନ ଭାଇ ଦୋକାନ ଯାଇଛି ଦୋକାନରୁୁ ଆସିଲେ ଖାଇବୁ ଆଉ।
ହୁଁ। ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସମସ୍ତେ ବସିଛନ୍ତି ମା ରୋଷେଇ କରି ବସିଛନ୍ତି। ଜେଜେ ଜେଜେମା ବି ବାହାରେ ଖାଇବା ପିଇବା କରୁଛନ୍ତି।
କଲେଜ କେବେ ସରିଲା ଆପଣଙ୍କର?
କଲି ସଇଲାଣି ଦି ତିନି ବର୍ଷ ହେଇଗଲାଣି ଦି ବର୍ଷ ହେଇଗଲାଣି।
ହୁଁ ହୁଁ।
ହୁଁ।
ପ୍ଲୁସ ଥ୍ରୀ ସରି
ହଁ।
ଆଉ
ଆଉ କଣ?
ଓହୋ ଆଉ ସମସ୍ତେ କେମିତି କଣ ଅଛନ୍ତି?
ସବୁ ଭଲ ଅଛନ୍ତି ମୋ ଦେହ ମୋ ଦେହ
କୁହନ୍ତୁ। ହ୍ୟାଲୋ
ହଁ ହଁ କୁହନ୍ତୁ।
ହୁଁ କୁହନ୍ତୁ।
ହଁ କୁହନ୍ତୁ କୁହନ୍ତୁ।
ହୁଁ। ଆଉ
ସେ ଭଉଣୀ ପିଲା ଆସିଛନ୍ତି ନା ସେ ବଦମାସ କରୁଛନ୍ତି। କହୁଛନ୍ତି ଆସେ ମୋ ସାଙ୍ଗରେ ଖେଳିବୁ। ପିଲା ଅଛନ୍ତି ନା ବଡ ଭଉଣୀଙ୍କ ଦିଟା ଝିଅ
ହୁଁ ବଡ ଭଉଣୀଙ୍କର ବାହାଘର କୋଉଠି ହେଇଛି?
ଉଁ ସେ ବହୁତ ଦୂରରେ ହେଇଛନ୍ତି ଘଣ୍ଟାଏ ଲାଗୁଛି ଯିବାକୁ।
ଆଚ୍ଛା ଆଚ୍ଛା।
ଦିଟା ତିନିଟା ଭଉଣୀ ଆମେ ଦିଭଣୀ ଦି ଭଉଣୀ ବାହା ହେଇଯାଇଛନ୍ତି ତ ମୁଁ ଗୋଟେ ରହିଯାଇଛି।
ଆଛା ତମ ବାହାଘର କେବେ ହଉଛି?
ହୁଁ ଏବେ ତ ନୁହେଁ ଏବେ ଲେଟ୍ ଅଛି ଏବେ ବୟସ
ଆଛା ଆଛା ମାନେ ଠିକ ହେଇଗଲାଣିି ନା
ନାଇଁ ନାଇଁ ଠିକ୍ ହେଇନି। ଦେଖିବି କରିବି ଏବେ କଲେ ମଝିଙ୍କ କରିଥିଲେ ଗୋଟେ ବର୍ଷେ ହେଇଛି।
ଓହୋ।
ହଁ କ।
ରଖୁଛି ନ ହେଲେ ପରେ କରିବି।
ହଁ ହଁ।